ହ୍ୟାଲୋ।
କିୟା ବନ୍ଧୁ।
କଣ କରୁଚ?
ଏଇ ବର୍ଷା ପାଗରେ ବସିଥିଲୁ ଆଉ।
ଆଉ କଣ କରୁଛନ୍ତି ତମ ଘରେ ସବୁ?
ଘରେ ଉଁ ଉଁ ମୋ ଭାଉଜ ମମି। ଭଉଣୀ ସେମାନେ ସବୁ ଟିକେ ସକାଳର ଜଳଖିଆ ବନାଉଥିଲେ ଆଉ ବଡ ମା ବସିଥିଲେ ଆମର ଛୋଟ ପୁଅ ସିଏ ଖେଳୁଥିଲା ଆଉ ଭାଇ ମାନେ ସେ ସେଇଠି ଏପଟ ସେପଟ ହଉଥିଲେ ବାପା ବୋଧେ ଟିକେ ବଜାର ଆଡେ ଗଲେ।
ଆଉ ଏବେ ତ ବିବାହ ସିଏ ବିବାହ ଟାଇମ ଚାଲିଛି ସବୁ ଯାହା ଯେମିତି ବାହାଘର ସବୁ ହଉଛି।
ହଁ ମୋ ଭାଇଙ୍କର ନିର୍ବନ୍ଧ କାଲି ଗଲା। ଆପଣଙ୍କୁ ନିମନ୍ତ୍ରଣ ରହିଲା ବାହାଘରକୁ ଆସିବେ ନିଶ୍ଚିନ୍ତ?
ବାହାଘର ତମ ଭାଇଙ୍କର?
ଆଜ୍ଞା।
ତମ ଭାଇ କଣ କାମ କରନ୍ତି?
ମୋ ଭାଇ ଏଇ ଘରୋଇ କମ୍ପାନୀରେ ଗୋଟେ ରହିଛନ୍ତି।
ଆଛା ଆଉ ଭାଉଜ ଘର ଟା କୋଉଠି?
ଭାଉଜଙ୍କ ଘର ହଉଛି ଭାକୁଡ।
ହଁ ମାନେ ଏଇ ଯୋଉ ଭାଉଜ ଘରେ ଅଛନ୍ତି ନା ନୂଆ
ନାଇଁ ହବାକୁ ଥିବା ଭାଉଜଙ୍କ ଘର ଦକ୍ଷିଣୀ କୂଳ।
ଆଛା ଆଉ ଭାଉଜ ଏ ଭାଉଜ ଭଲ ନା ସେବା ମେବା କରନ୍ତି ବାପାଙ୍କର?
ସବୁ ସମସ୍ତେ କରନ୍ତି କୁହନ୍ତି କି ଝିଅ ମାନେ ମାନେ ଆସିଲେ ପରିବାରକୁ ନଷ୍ଟ କରିଦିଅନ୍ତି କିନ୍ତୁ ନହିଁ ହିଁ ମୋ ଭାଉଜ ସେମିତି ନୁହନ୍ତି। ହୁଁ ସିଏ ସବୁ ଜିନିଷକୁ ଆଜ୍ଞା।
ଶୁଣିସାର ଗୋଟେ କଥା ମୁଁ ତମକୁ କହୁଛି? ଯୋଉ କୁହନ୍ତି ଝିଅ ମନେ ଆସିଲେ ମନ ନଷ୍ଟ କରିଦିଅନ୍ତି ସ୍ତ୍ରୀ ବୋଲା ହେଇଯାନ୍ତି ନା ପ୍ରଥମେ ପୁଅ ମାନେ ତାଙ୍କ ମା ର ବୋଲା ମା ମା ଯାହା ପୁଅ କରେ ତାପରେ ଉଁ ଟିକେ ବଡ ହେଲେ ଯଦି ଭଉଣୀ ବଡ ଥିବ ତାହେଲେ ଭଉଣୀ ବୋଲା ହେଇଯାଏ। ତାପରେ ଅ ଆଉ ଟିକେ ବଡ ହେଲେ ଯେତେବେଳେ ବାପା ମାଙ୍କ କାର୍ଯ୍ୟ କରେ ବନ୍ଧୁବାନ୍ଧବଙ୍କ କୁ ପଚାରେ ବନ୍ଧୁବାନ୍ଧବ ବୋ ବୋଳା ହୋଇଯାଏ। ତାପରେ ଯେତେବେଳେ ଆଉ ଟିକେ ବଡ ହେଇଯାଏ ସାଙ୍ଗସାଥି ସହିତ ମିସେ ସାଙ୍ଗସାଥି ଯାହା କୁହନ୍ତି ଘରେ ସାଙ୍ଗସାଥି ସ୍ତ୍ରୀ ବୋଳା ହେଇଯାଏ।
ଆଜ୍ଞା।
ସ୍ତ୍ରୀ ଭଲା ହୁଏନି। କୋଉ ସ୍ତ୍ରୀ କହୁ ଝିଅ କେବେ ବି କାହା ଘର ଭାଙ୍ଗେନି।
ଆଜ୍ଞା। ନା କୁହନ୍ତି ମୁଁ ଶୁଣେ କି ଯୋଉ ବୋହୂ ଆମ ବୋହୂ ଆମକୁ କୁ ମାନେ ଆମର ଆପଣ ଯେଏଁତି ମତେ କହିଲେ ସେବା କରୁଛନ୍ତି କି ନାଇଁ ସେମ୍ ତି। ସବୁ ବାପା ମା ଶାଶୁ ଶଶୁର ଅ ସମସ୍ ସେ ଚାହାନ୍ତି କି ଆମର ଆମ ବୋହୂ ଆସିଲେ ଆମକୁ ଟିକେ ସେବା କରୁ ଖାଇବା ପିଇବା ଦଉ କି ସମ୍ମାନ ଦଉ ଆଉ ତ ସେତିକିଟା ଅଛି ଆଉ କଣ ଦରକାର୍? ତ ସେତିକି ନଦେଲେ ବାପା ମାଙ୍କୁ କେତେ କଷ୍ଟ ହବ।
ମୁଁ ଯୋଉ କହିକି ଯି ମୁଁ ଯୋଉ କହିଲି ଯେ ସେବା କରୁଚନ୍ତି ଗୋଟେ ଝିଅ ଟେ ବି ବାପ ମାଙ୍କ ସେବା କରିପାରିବ। ଝିଅଟି କଣ ତା ବାପାକୁ ଟିକେ ତାଙ୍କ ଗୋଡ଼ କୁ ସେବା କରିପାରିବନି ନା ବୋଉ ପାଖେରେ କିନ୍ତୁ ଝିଅ ଶୁଣ ଫରକ୍ ଏତିକି ଝିଅ ଟା ଯଦି କାହିଁକି ଏ ମନୋବୃତ୍ତି ବି ମୁଁ ଜାଣିପାରେନି
ଆରେ
ତି ନୁଅଁ ସମ ଯେମ୍ ତି ତମ ଘରେ କହିଲ ତମେ କେତେ ସୁନ୍ଦର କଥା କହିଲ ପର ଘର କେମିତି ଝିଅ ଆସି ପର ଘର ଭାଙ୍ଗିଦିଏ ମୋ ଭାଉଜ ବୋହୁତ୍ ଭଲ କାରଣ ତମ ବାପା ମା ହିଁ ଭଲ ତମ ବାପା ମାଆ ହିଁ ସେ ଝିଅଟିକୁ ତାଙ୍କ ନିଜ ତୁମ ଭଳିଆ ସ୍ନେହ ଶ୍ରଦ୍ଧା ଦୋଉଛନ୍ତି। ସେ ଝିଅ କାହିଁ ଖରାପ ହବ ତମକୁ ଯଦି ତମ ବା ପା ହେଇକିନା କିଛି ତମକୁ ଦେବେନି। ପାଠ ପଢ଼ିବା ପାଇଁ ଦେବେନି ଖାଇବାକୁ ଦେବେନି ତମ ମା ଯଦି ତମକୁ ସବୁବେଳେ ସବୁ କଥାରେ ତମ କ କଥାକୁ ଧରିବ ତମେ କଣ ରାଗିବନି?
ରାଗିବି।
ସେଏତି ସେ ଝିଅ ଟିକି ଯଦି ତମ ବୋଉ କି ତମ ବାପା ଯଦି ମାନେ
ନା ମୋ ବାପା ମୋ ମା ମୋ ବଡ଼ ମା ସମସ୍ତେ ବୋହୁତ୍ ଭଲ୍ ପାଆନ୍ତି ଭାଉଜଉଙ୍କୁ। ନିଜ ଝିଅ ଭଳିଆ ଦେଖନ୍ତି ସିଏ ବି ସେମ୍ ତି ନିଜ ବାପା ମା ଭଳିଆ ତାଙ୍କୁ ଆଁ ସେ ବା ଯତ୍ନ କରନ୍ତି ବୋହୁତ୍ ସମ୍ମାନ୍ ଦିଅନ୍ତି।
ଏତେ ବଢ଼ିଆ ସେ ଘର ତ ଘର ନୁହେଁ ମନ୍ଦିର। ଯୋଉ ଘରେ ଯୋଉ ଘରେ ନିଜ ବୋହୂକୁ ଝିଅର ସ୍ନାନ ଦିଆଯାଏ। ସେ ଘର ତ ମନ୍ଦିର ସେ-ସେଇ କଥା ତ ଯଦି ତମେ ଆଜି ହୁଁ ତମ ବୋଉଙ୍କ ପାଖରେ କିଛି କାମ କଲନି ରୋଷ୍ ସେଇରେ ଟିକେ ବୋଉଙ୍କୁ ସାହାଯ୍ୟ କଲନି ମୋର ଦୁଃଖ ନାହିଁ ହଁ ମୋ ଝିଅ ବୁଲୁଛି ବୁଲୁ। ଗୀତା ତ ପାଠ ପଢ଼ୁଛି କାଲି ସକାଳେ ସେବି ପର ଘରକୁ ଯିବ ସେମ୍ ତି ବୋହୂ କୁ ଭାବିବା କଥା ବୋଉକୁ ଆଜି ଭଲ ଲାଗିଲାନି ଏ ମା ତୁ ଟିକେ ରେଷ୍ଟ୍ କର ତୁ ଟିକେ ବସେ ତୁ ଟିକେ ବିଶ୍ରାମ କରେ ନା ମୁଁ କରିଦଉଛି। ସେ ବୋହୂକୁ କେବେ ବି ବସିବାକୁ ଭଲ ଲାଗିବନି ସେ ବୋହୂ ବି କହିବ ନା ମୁଁ ମୋ ଶାଶୁ ଆଉ ତୁମେ ଯଦି ଗୋଟେ ବୋହୂ ଟାକୁ କହିବ ନା ଇଏ ତ ପର ଘରୁ ଆସିଛି ଇଏ ତ ପର ଝିଅ।
ହୁଁ। ଏଇଟା ବି ଠିକ୍ କଥା ଦିପଟୁ ଭୁଲ୍ ଥାଏ ଯୋଉଟା କି ଗୋ ଟେ ହାତରେ ତାଳି ବାଜେନି ସେମ୍ ତି ଗୋଟିଏ ପଟୁ କେବେ ବିି ଭୁଲ୍ ନଥାଏ। ଦି ପଟ ର ହିଁ ଦୋଷ ଥାଏ ଯଦି ତମେ ମତେ
ଆଉ କୁହ?
ଆପଣ ଯଦି ମତେ ଯଦି ମୋ ସାଙ୍ଗରେ ଏଇ ଆପଣ କେତେ ଭଲ ଭଲ କଥା କହୁଛନ୍ତି କି ମୁଁ ମୁଁ ଶୁଣୁଛି ମୁଁ ବି ଆପଣଙ୍କୁ କିଛିଟା କଥା କହୁଛି ଯଦି ଏତିକି ଭଲ ଭଲ କଥା ନ କହି ଆପଣଙ୍କୁ ଖରାପ୍ ବ୍ୟବହାର କରିବି ତ ନିଶ୍ଚିନ୍ତ ଆପଣ ମତେ ବି ଖରାପ୍ ବ୍ୟବହାର କରିବେ। ପିଲାଟି ଭଲ ନୁଁ କି ମୁଁ କଥା ହେବିନି ସେଇଭଳି ଜିନ୍ ଷ।
ଯଦି ଯଦି ମୋ ଝିଅ ଗୋଟେ କପ୍ ଟେ ଭାଙ୍ଗିଦେଲା ମୋ ଝିଅ ତ ଭାଙ୍ଗିଦେଲା ଆଉ ଯଦି ମୋ ମନ ବୁଝିଯିବ ମୁଁ ଗୋଟେ ଶାଶୁଙ୍କ କଥାକୁ କହୁଛି। ମୋ ବୋହୁଟି ଯଦି ଭାଙ୍ଗିଦେଲା ତାକୁ କହିବି କାହିଁ ଭାଙ୍ଗିଲୁ ସେଠି ପର ଝିଅଟି ତା ବାପା ମା ଛାଡ଼ି ଯା ଇଚି କୋଉ ଝିଅ କାହିଁ ଘର ଭାଙ୍ଗିବ ସେଇଥିରେ ପ୍ରଥମ କରି ତାର ନୂଆ ଘରକୁ ଆସେ ସେ ଭାବେ ମୋର ମା ବଦଳ ରେ ମାଟେ ପାଇବି। ବାପାଙ୍କ ବଦଳରେ ବାପାଟେ ପାଇବି। ଭାଇ ଭଉଣୀଙ୍କ ବଦଳରେ ମୋର ଦିଅର ନଣନ୍ଦ ପାଇ ଇବି ସେ କାହିଁକି ଖରାପ ହୋଇଯିବ। ଆସୁ ଘରର କିଛି ବ୍ୟବହାର ତାକୁ ଖରାପ ବାଟକୁ ନେଇଯାଏ। ଗୋଟେ ବୋହୂ ଆ କ-ଲୁଣରେ ବି ଜୀବନ କାଟିଦବ ଯଦି ସେ ଘରୁ ସ୍ନେ ସ୍ନେହ ଶ୍ରଦ୍ଧା ପାଉଥିବ। ଯଦି ସେଇ ଶାଶୁ ପାଖରୁ ମା ର ଭଲ ପାଇବା ପାଉଥିବ। ମା ର ଶାଶୁର ପଣତ କାନି ବି ତାକୁ ମା ପଣତ
ଆପଣ ତ ଆ, ଆପଣ ତ ବିବାହିତା ଆପଣଙ୍କର ଶା ଶୁ ଘର କଥା ଟିକେ କଣ କହିବେ? ଆମେ ତ ବାହା ହେଇନୁ ତଥାପି ଆମକୁ କୋଡିଏ ବର୍ଷ ହୋଇଗଲାଣି। ତ କିଛି କିଛି କଥା ଶୁଣୁଛୁ ଦେଖୁଛୁ ଆଖିରେ। ଦୁନିଆରେ କଣ ଆମ ଭଉଣୀ ବି ବାହା ହେଇଛନ୍ତି। ତି ତାଙ୍କର ବି ଶାଶୁଘର ଅଛି। ତ କିଛି କିଛି ଶାଶୁ ଲୋକ ଶାଶୁଘର ଲୋ କ ବି ଅଛନ୍ତି ଭଲ। କିଛି କିଛି ଶାଶୁଘର ଅଛନ୍ତି ଭଲ ନୁହନ୍ତି। ଆପଣଙ୍କ ର କେମିତି କଣ?
ହଁ ମୋ ଶାଶୁଘର ସେମତି ଭଲ ମାନେ ଭଲ ତ ନିଶ୍ଚିନ୍ତ ଭଲ ନ ହେଇଥିଲେ କଣ ଆଉ ମୋ ସ୍ଵାମୀ କି ଏତେ ବଡ ଉଁ ଏତେ ବଡ ଯାଙ୍କେ ରଖିଥିଲେ ସେଇମାନେ ନା ଆଉ। ଆଉ କଣ ମୋ ବାପା ମା ରଖିଥିଲେ କି। ଭଲ ତ ନିଶ କିଛି ଭୁଲ ବୁଝାମଣାରେ ବି ମଣିଷଙ୍କ ଉଁ, ମନ ଟିକେ ବଦଳି ଯାଏ। କିଛି ଭୁଲ ବୁଝାମଣାରେ ସେମତି ଟିକେ ଆମ ଭି ତରର ଟିକେ ଭୁଲ ବୁଝାମଣା ହେଇଯାଇଛି। କାରଣ କିଛି କିଛି ଲୋକ ଅଛନ୍ତି ସେମାନେ ଧନକୁ ବହୁତ ପସନ୍ଦ କରନ୍ତି।
ଆଜ୍ଞା।
ହେଲା ସେମାନଙ୍କ ପାଖରେ ତ ଜାଣିଥିବେ ତ ଅ, ତୋମେ ତ ନିହାତି ଗାଁ ଘରେ ବାସ କରୁ ଗାଁ ର ଲୋକଙ୍କ ଟା-ଚାଲିଚଳଣକୁ ବି ଅନୁଧ୍ୟାନ କରୁଥିବ।
ଆଜ୍ଞା।
ମନକୁ ପସନ୍ଦ କରନ୍ତି ମଣିଷଙ୍କୁ ଭଲ ପାଆନ୍ତିନି। ସେମାନଙ୍କର ଢାଞ୍ଚା ଢାଞ୍ଚା ସେଇୟା। ଆଉ ମୋ ଶାଶୁ ଶଶୁର ତ ଗାଁ ରେ ରୁହନ୍ତିନି। ସିଏ ଆମ ଶଶୁର ଯୋଉଠି ରୁହନ୍ତି ସେ ସେଠି ରୁହନ୍ତି।
ଓ।
ଆଉ ନହେଲେ ଯଦି ବି ଆ ସନ୍ତି ମୋ ପାଖକୁ ଆସନ୍ତି। ହଁ ସହରରେ ଯାଇକି ରୁହନ୍ତି ସେ ଗାଁ ରେ ରୁହନ୍ତିନି।
ଆଜ୍ଞା।
ଆଉ କେବେ ବି ଗାଁକୁ ଆସନ୍ତି ମୋ ପାଖରେ ରୁହନ୍ତି।
ଆପଣଙ୍କର ଝିଅ ଗୋଟେ ଅଛି ମୁଁ ଶୁଣିଥିଲି।
ହଁ ଝିଅ ଗୋଟେ।
ତ କଣ କହିବେ ଝିଅକୁ ପାଠ ସାଠ ପଢେଇକି ଆଗକୁ ଭଲ ମାନେ ତା
ମୁଁ ତ ମୁଁ ତ ମୁଁ ତ ସ୍ଵାଧୀନ କରେଇବି। ମୁଁ ତ ମୋ ଝିଅକୁ ଉ, ପାଠ ପଢେଇବି। ମୁଁ ତ ମୋ ଝିଅକୁ ସା-ସ୍ଵାଧୀନ କରିବି। ମୋ ଝିଅକୁ ତ କେବେ ଜଣେଇଦବାକୁ ଦେବିନି ଯେ ତୁ ଝିଅ ଛୁଆ ବେଲି କିି।
ଆଜ୍ଞା ନିଶ୍ଚିନ୍ତ।
ଝିଅ ହିସାବରେ ସଂସ୍କାର ଦେବି। ତାମାନେ ନୁହଁ ଯେ ସବୁ ତାକୁ ମୁଁ ମୁଁ ପୁଅ ପିଲା ଭଳି ଗଢି ତୋଳିବି କି ତୁ ମଣିଷଙ୍କୁ ମାନିବୁନୁ। ଗୁରୁଜନଙ୍କୁ ସମ୍ମାନ କରିବୁନୁ। ଅ, ବାଟଘାଟରେ ବଦନାମ କରିବୁ ନାଇ। କିନ୍ତୁ ଫୁଣି ବି ଶିଖେଇବି ଝିଅ ନୁହଁ ତୁ ତୋତେ ବି କିଛି କରିବାର ଅଛି। କେତେ କେତେ ଝିଅ ମୁଁ ବି ତାକୁ ବୁଝାଏ କେତେ କେତେ ଝିଅ ଆମର କଟକ ର ଯୋଉ ବଡ ଅଁ, ଯୋଉ ଡାକ୍ତରଖାନା ଜାଣିଥିବେ? କେତେ ଝିଅ ଡାକ୍ତର ଅଛନ୍ତି। କେ ସେ ଝିଅ କେତେ ଝିଅ ଡାକ୍ତର କେତେ ସୁନ୍ଦର ତାଙ୍କର ବ୍ୟବହାର। ମାନେ ଗୋଟେ ମଣିଷର ଜୀବନ ତାଙ୍କ ହାତରେ ଗଢା ସିଏ ଗୋଟେ କେତେ ସୁନ୍ଦର। ସେମିତି କରି ଗୋଟେ ପିଲା ଟିକି। ତମେ ବି ଛୋଟ ଝିଅ ତମେ ବି ପାଠ ପଢ ତମେ ବି ଗୋଟେ ଭଲ ଆଶା ନିଅ ମୁଁ ବି ମୋ ଝୀ ଝିଅ କୁ ସେଇ କଥା ଶିଖଉଛି ଯେ ତୁ ବି ଦୁନିଆ ବିଷୟରେ ଜାଣେ। କି ଗୋଟେ ଭଲ ମଣିଷ ହେଇକି ଠିଆ ହୋ। ତୁ ଗୋଟେ କାର ସେବା କର ଗୋଟେ। ଗୋଟେ ଗରିବ ମଣିଷଙ୍କୁ ହାତ ଦେଖା ଆମେ ତ ପାଞ୍ଚ ଜଣ ଲୋକଙ୍କୁ ସାହାଯ୍ୟ କରିପାରିବାନି ଆମର। ପାଖେ ଆମେ ବି ତ। ଲୋକ ନୁଅ ଆମେ ବି ତ ଖଟିଲେ ଖାଇବା କିନ୍ତୁ ଆମ। ଆମେ ଆମ ଉଁ ଆମ ଚାରି ପାାଖର ଲୋକଙ୍କୁ ତ ଆମେ କିଛି ତ ଟିକେ ଯଦି ଆମେ। ଗୋଟେ ଭଲ ମଣିଷ ହବା। ଗୋଟେ କଥାରେ କୁହନ୍ତି କି ଗୋଟେ ଝିଅ କି ପୁଅ ଯ ଦି ଗୋଟେ। ତମେ କୁହ ତମ ପଡିଶାରୁ ଯଦି ଗୋଟେ ଜଣେ ଡାକ୍ତର ହେଇକି ବାହାରିଲା। ସିଏ କଣ ତା ପଡିଶା ଲୋକଙ୍କର କାମରେ ଆସିବନି।
ଆଜ୍ଞା ନିଶ୍ଚିନ୍ତ କାମରେ ଆସିବ ‌
ଲୋକଙ୍କର କାମରେ ଆସିବନି। ନିଶ୍ଚିନ୍ତ ମାନେ ସିଏ ଗୋଟେ ଗୋଟେ ଗୋଟେ ମଉଜା କଣ ତର ତା। ଚିହ୍ନା ଜଣା ରେ ଯେତେ ଜଣ ଥିବେ।
ଆଜ୍ଞା।
ପୁଅ ଟା କି ଆମ ବନ୍ଧୁଟେ କି ଆମ ସାଙ୍ଗଟେ କି ଆମର। ସମ୍ପର୍କୀୟଟେ ଏଇ ମେଡିକାଲ ରେ ଏଇ ଡା ଖାନରେ ଡାକ୍ତର ଯୋଗେ ଅଛି ସିଏ ଗୋଟେ କାର୍ଯ୍ୟରତ ଅଛି। ଏଣୁ କରି ମୋ ଝିଅ କଣ ତମେ ବି ଝଅ। ଆମର ଝିଅ ଭଳି ସମସ୍ତେ ତମେ ମାନେ ଉଁ ସମସ୍ତେ ବି ଯୋଉମାନେ ଝିଅ। କୁଅ ତମ ସାଙ୍ଗସାଥିୀ କି ବି ବୁଝାଅ। ଗୋଟେ ଲେଖା ଭଲ ଝିଅ ହେଇକି ଠିଆ ହୁଅ କିଛି କର ଗୋଟେ ଭଲ। କର ସେବା ମନ।
ନିଶ୍ଚିନ୍ତ ଯା ହଉ। ଆପଣ କହିଲେ ମୋ ମନୋବୃତ୍ତି ଟିକେ ବଢିଲା ମୋ ମନ ଟିକେ। ଟାଣ ହେଲା ତ ମୁଁ ନିଶ୍ଚିନ୍ତ ଆଗକୁ ଭଲ ପାଠ ପଢ଼ିକି ଗୋଟେ। ଡାକ୍ତର ହବା ପାଇଁ ଚେଷ
ହଁ ହେଲେ। କିଛି ଗରିବ ଲୋକଙ୍କୁ ସେବା କରିପାରିବ କାହାର ଗୋଟେ ଶୁଣ କାହାର। କେ କେତେ ନିରୀହ ମା ର ପୁଅ ଚାଲି ଯାଉଛନ୍ତି। କିଛି ନ କରିପାର କାହାକୁ ତ କାହା ତ ଜୀବନ ତ ଭଗବାନ ଦେବେ ତଥାପି। ଗୋଟେ ଡାକ୍ତରଙ୍କୁ ଗୋଟେ ଭଗବାନ ର ରୂପ ଦିଆଯାଇଛି ଗୋଟେ ଭଲ। ତାର ଗୋଟା ସୁନାମ କାମ କରିବ ଆଉ କଣ ଆଉ କଣ ଅଛି ସେତିକି ତ ନା। ଆମ୍ ତ ସେତିକି ହିଁ ଆମ ଜୀବନର ସର୍ବଶ୍ରେଷ ଯଦି କିଛି। କିଛି ନା କମେଇଲ ଭବିଷ୍ୟତରେ ଆଉ। ଝିଅ ମୋର ଏପଟେ ଟିକେ କାମ ଅଛି। ମୁଁ ତ ସଂସାରିକ ଲୋକ ମୋର କାମ ଟିକେ ଅଛି ପୁଣି ସମୟ ପାଇଲେ ପୁଣି କେତେବେଳେ କଥା ହବା। ରଖୁଛି।